ହ୍ୟାଲୋ।
ହଁ ଦିଦି ନମସ୍କାର।
ହଁ ନମସ୍କାର। କଣ କରୁଚ?
ଏଇଠି ବସିଛି ଆଉ।
ଖାଇସାରିଲଣି?
ନାଇଁ ଖାଇନୁ। ତମେ ଖାଇସାରିଲଣି?
ନାଇଁ ଏବେ ରୋଷେଇସରଲା।
ତମ ଦେହ ଭଲ ଅଛି?
ହଁ ଭଲ ଅଛି।
କଣ ରୋଷେଇ କରିଚ ଆଜି?
ଏ ଆଜି ଭାତ ଡାଲମା କରିଥିଲି ଭଜା ସେତିକି। ଆ ସକାଳେ ତ ଆଇଁଷ ହେଇଥିଲା।
ହୁଁ।
ଆଉ ରଜରେ କୁଆଡ଼େ ବୁଲିବାକୁ ଯାଇଥିଲ?
ରଜରେ ଆମ ଏଠି ପାଖରେ ରଜ ମହୋତ୍ସବ ହଉଥିଲା ତ ଯାଇଥିଲି କୋଟ ଗୋଡ ପାର୍କ ଯାଇଥିଲି।
କୋଟଡ଼ ପାର୍କ ଓହୋ ଆମ ଗାଁ ପାଖାପାଖି ତ।
କୋଟଗୁଡ଼ା ଆମ ଘରଠୁ କୋଡ଼ିଏ ବାଇଶ କିଲୋମିଟର ତ।
ଓ ପାଖରେ ତାହେଲେ।
ହଁ।
ଓଁ ହୋ।
ଆମ ଘରଠୁ ଉମ ବାଇଶି ତେଇଶି କିଲୋମିଟର ହେବ ତ କଳାପଥରଠୁ
ଓ ହୋ ପାଖରେ। ହଁ ଭଲ ପାଖରେ ଆଉ ସେପଟ ବା ଆମ ଗାଁ ଦେଇ ଆସିଥିବ ସେ ଅଛି ଖନପଡ଼ା ଖନପଡ଼ା ଦେ କୋସ୍କା।
ହଁ।
ସେପଟେ ଖତେଗଡ଼ା ଦେଇକି।
ଆଉ ତମ ଦେହ ଭଲ ଅଛି?
ହଁ ଆଉ ରଜରେ କଣ ପିଠା କରିଥିଲ ସବୁ?
ରଜରେ ଆମ ଜେଜେ ମରିଯାଇଛନ୍ତି ତ ଆମ ଶାଶୁ ଘରେ ଥିଲେ ଯାହା କରିଥାନ୍ତୁ ବାପ ଘରକୁ ଆସିଛି ତ।
ଜେଜେ ଯୋଉଁ ମରିଯାଇଛନ୍ତି ଏ ବର୍ଷ କିଛି ହବନି ପିଠା।
ହଁ ବର୍ଷଆ ନଗଲେ ହବନି।
ବର୍ଷେ ନ ନେଲା ପର୍ଯ୍ୟନ୍ତ କିଛି ପିଠାପଣା ହବନି।
ହୁଁ କିଛି ହବନି ଏବେ।
ପର୍ବପର୍ବାଣିରେ ହବନି।
ନା ବର୍ଷାଆ କଲାଠୁ ଯାଇକି ହବ।
ହଁ।
ଆଉ ଆଗରୁ କୁଆଡେ ବୁଲିବାକୁ ଯାଇଥିଲ ନା ନାଇଁ?
ହଁ ଆଗରୁ ବୁଲିବାକୁ ଯାଇଛି ନୟାଗଡ ପାର୍କ ହେକା ସବୁ। ଶିମିଳିଝର।
ସେ ମିଳିଝର ସେ ପାଖରେ?
ନାଇଁ ନୟାଗଡ଼ଠୁ ଆହୁରି କେତେ ବାଟ ବୈଷ୍ଣୋ ଦେବୀ ର ଯୋ ଏବେ ନୂଆ ହେଇଥିଲା।
ହୁଁ ହୁଁ ହୁଁ।
ସେଇଠି ସେପଟ ଲାଇନ ସବୁ ଶିମିଳିଝର ବୈଷ୍ଣୋ ଦେବୀ ମନ୍ଦିର। ଲଡୁ ବା।
ଲଡୁ ବାବା।
ହୁଁ।
ସବୁ ବୋଲିକି ଆସିଲ।
ହଁ ସେପଟେ ସ୍ଵାମୀଙ୍କ ସହ ଥରେ ତ ବୁଲି ଯାଇଥିଲି ସେ ତ ବାହାରେ ରୁହନ୍ତି।
ବାହାରେ? ଓ ହୋ ଏବେ କୋଉଠି ବାହାରେ ନେ?
ଏବେବି ବାହାରେ ଅଛନ୍ତି ଆସୁଛନ୍ତି ଛଅ ମାସକେ ଥରେ ଆଉ।
ଅଁ ଛଅ ମାସରେ ଥରେ?
ହଁ ଦି ଥର ଛୁଟିବା ସେମାନଙ୍କର ଚାଳିଶି ଦିନ ପଇଁଚାଳିଶି ଦିନ ଛୁଟି ରହୁଚି ସବୁ ମିଶିକି ଏମିତି ଛୁଟି ଫୁଟି ହେଇକି ଷାଠିଏ ଦିନ ହଉଚି ପନ୍ଦର ଦିନ ଲାଖେ କେତେବେଳେ ଆସୁଚନ୍ତି ପନ୍ଦର ଦିନ ପନ୍ଦର ଦିନ ତିନି ଥର ଛୁଟି ନହେଲେ ଛଅ ମାସେକେ ଥର ଲେଖେ ଆସୁଚନ୍ତି।
ବୋହୁତ୍ ଦିନି ନାଗି?
ହଁ ସେ ଯେତେବେଳେ ଗଲେ ଛଅମାସକୁ ଥରେ ଏଇଠିତ ବାହାଘର ଦେଢ ବର୍ଷି ଭିତରେସେ ତିନିଥରକି ଚାର ଥର ଆସିିଥିବେ ଛୁଟି
ଓଁହୋ। ସେତିକି ନାଇଁକି ଆଉ ଛୁଟି ତାଙ୍କର ଛୁଟି ମିଳିଲେ ସିନା ଆସିବେ। ତମର ଲଭ ମ୍ୟାରେଜ ହେଇଥିଲା?
ନାଇଁ। ଏମିତି ଘରେ ଦେଖିକି ବାହା କରିଚନ୍ତି ଆଉ।
ଛଅ ମାସରେ ଥରେ ଆସୁଚନ୍ତି କଁ କରିବ।
ସେଠି କ୍ଵାଟର ଆପ୍ଲାଏ ହେଇନି କଲାଠୁ ଯିବି ହାରି ଆଉ।
ହଁ ସିଆଡ଼େ ପଳେଇବ
ହଁ।
ଏବେ ଜାଣି ତମ ଘରଠେ ଅଛ?
ଏବେ ହଁ ଶାଶୁଘଟି ଥିଲିନା ଶାଶୁଘରଟି ଥିଲି ରଜ ଥିଲା ଦଶ ଦିନ ଆସିଚି କାଲି ଯିବିି ହାରି।
ଓ କାଲି ପଳେଇବ?
କାଲି ପଳେଇବି।
ଓ ସେଠି ଶାଶୁ ଶଶୁର ବୋଧେ ଅଛନ୍ତି ଆଉ।
ଶାଶୁ ଶ୍ୱଶୁର ଯା ଦେଢଶୁର ଝିଆରୀ
ହଁ ସବୁ ସମିଶି ରହିଚ?
ହଁ ମିଶିକି ସମସ୍ତେ ଅଛୁ।
ଭଲ ତମ ପରିବାରଟା?
ହଁ ଯା ଶାଶୁ ଶଶୁର ସମସ୍ତେ ବହୁତ୍ ଭଲ ଶାଶୁ ଟିକେ କଳିଆ ଲୋକ ଚଳିବ ଆଉ ପୁରୁଣା ଲୋକ।
ରୋଷେଇ କଲାବେଳେ ସବୁ?
ରୋଷେଇ କଲା ବେଳେ ଯାଆଙ୍କର ମୋର ମିଶିକି ଯାଆ ଇଆଡ଼େ ଏପଟ ଘର କାମ ଯାହା କରିଦେବେ ରୋଷେଇ ମୁଁ ଏକୁଟିଆ କରିଦିଏ।
ଓଃ ମିଶିକି କରିଦିଅନ୍ତି?
ହଁ ସିଏ ଘରଘେରିକା ଓଳା ଓଳି ତାପରେ ବାସନ ସବୁ ମଜା ମଜି ମୁଁ ମୋର ରୋଷେଇବାସ ସବୁ କରିଦିଏ। ରୋଷେଇ କଟାକଟି ରୋଷେଇ ମତେ ବେଶୀ ସମୟ ଲାଗେନି।
ହଁ ଶୀଘ୍ର ତାହାଲେ?
ହଁ ଶୀଘ୍ର ମୁଁ ଗ୍ୟାସ୍ ଠିକ୍ ଗଲିମାନେ ଆଠଟାରେ ଯିବିମାନେ ଗାଧେଇ ସାରିକି ଆସିକି ଦଶଟା ଭିତରେ ମୋ ରୋଷେଇ ଶେଷ।
ନାଇଁ ଭଲ ଶୀଘ୍ର ଆଉ ଜଣେ ଜଣେ କଣ ହଁ ବହୁତ୍ ଭଲ ତାହେଲେ ମୋର ଟିକେ ଲେଟ୍ ହଉଚି।
ନାଇଁ ଏତିକି କଟା କଟିଟା ଟିକେ ମୋର ଡେରି।
ଆ ଟିକେ କଟା କଟିଟା ଟିକେ କଣ ଯାହା ହେଲେ
ସ୍ପିଡ଼ କାଟିଲେ ହାତ କାଟି ଦଉଛି।
ହଁ, କଟିଯିବ ତ ଆଉ, ହଉ ମୁଁ ଟିକେ ଏବେଥରେ ବରା ଛାଣୁଥିଲି, ମୋ ହାତରେ ତେଲ ପଡିଗଲା।
ଯୋଉ ପରିବାହେରିକା କାଟି ଜାଣିବିନି, ଦିଦି କାଟିଦେବେ।
ଓହୋ, ସେ କାଟି ଦଉଚନ୍ତି ତ?
ହଁ ଅମୃତଭଣ୍ଡା, ଖୁମ୍ବ ଆଳୁ, କଦଳୀ ଏରା କାଟିଲେ ମୋ ହାତ କୁଣ୍ଡେଇ ହଉଚି।
ଓହୋ, କୁଣ୍ଡେଇ ହଉଚି?
ଖୁମ୍ବ ଆଳୁକୁ ଅମୃତ ଭଣ୍ଡା ଯୋଉ ଖିର ନୁହଁ
ହଁ ହଁ ଲାଗିଲାଣି।
ବାଜିଲେ କୁଣ୍ଡେଇ ହେଇକି ଫଳି ଯାଉଚି, ସେଇଥିପାଇଁ ଏରା ଦିଦି କା ଟିବେ ଖୁମ୍ବ ଆଳୁ, ସାରୁ
ହୁଁ।
କଦଳୀ।
ହଁ ଭଲ, ଆ ମିଶିକି ଚଳିଲେ ଭଲ।
ହୁଁ, ନାଇଁ ସେ ଅଧା କାମ କରିଦେବେ, ମୁଁ ଅଧା କାମ
ହୁଁ, ନାଇଁ ମିଶିକି ଏମିତି କରିଦେଲେ ଜନ୍ ଭଲ। ହୁଁ ଆଉ ମିଶିକି ନଚଳିଲେ, ଆଉ ସେଠି ବାଦ ହେଲେ ମାନେ କଳି?
ନାଇଁ ନାଇଁ ବାଦ ହେଲେ କିଛି କେହି କରିପାରିବେନି, ଆମେ କହିବା ସିଏତ କରିନାହାନ୍ତି ସେତେ ଏଇନୁ ଗାଧେଇକି ଆସିନାହାନ୍ତି, ମୁଁ କିଆଁ ରୋସେଇ ବସେଇବି, ସେ ଛୋଟ ଛୁଆ ତାଙ୍କର ଏନୁ ଛୋଟ୍ ଛୋଟ ଛୁଆ ତେ, ଦେଢ ବର୍ଷର ଛୁଆ, ସେ ତା କାମ କରିକି ଗଲା ଆସିକି, ଗାଧେଇଲା ଆସିକି, ଆଠଟା ନଅଟା। ମୁଁ କହିବି ସିଏ ଗାଧେଇକି ଆସନ୍ତୁ, ମୁଁ ଗାଧେଇବି, ହେମିତି ହବ କି?
ସେମିତି ହବନି।
ମୁଁ ଗାଧେଇକି ଆସିକି ଆଗ ସିଏ ସକାଳୁ କିନ୍ତୁ ଏତିକି, ମୁଁ ଉଠିକି ଓଳାଓଳି ନାହିଁ, ମୁଁ ଉଠିବି ଡାଇରେକ୍ଟ୍ ମୁଣ୍ଡ କୁଣ୍ଡେଇବି ସାଙ୍ଗେ ସାଙ୍ଗେ ଗାଧେଇଯିବି, ସିଏ ଉଠିବେ ଉଠିକି, ଓଳା ଓଳି କରିବେ, ଗାଧେଇଯିବେ। ମୁଁ ଉଠିକି ଗାଧେଇସାରିକି ଆସିକି ଠାକୁରପୂଜା କରିବି, ଠାକୁରପୂଜା କରିକି ଆସିକି ଏପଟେ ରୋଷେଇ ବସେଇଲା ବେଳକୁ ସେ ଗାଧେଇଯିବେ।
ହଁ ହଁ ସେମିତି ହେଲେ ଚଳିଯିବ।
ତାପରେ ସିଏ ଆସିବେ, ଯଦି ଯାହା କଟାକଟି ହବାରଥିବ କାଟାକଟି କରିବେ ନହେଲେ ମୁଁ କଟାକଟି କରିକି ବସେଇସାରିବିଣି ଯଦି ସରିବଣି ଆଉ।
ହଁ, ନାଇଁ ଜଣେ ଜଣେ ବାଦ କରିବେ, କହିବେ ନା ଏଇଟା ସିଏ କରିବ ନା ସିଏ କରିବ।
ହୁଁ, ନାଇଁ।
ହୁଁ
ଆଜିକାଲି ତ ଘରେ ସବୁ ସିଷ୍ଟମ୍ ପାଣି ହେଇକା, ସେତେବେଳେ ଲୋକ ପୁଣି ପାଣି ଆଣିବାକୁ ଯାଆନ୍ତି ବାହାରକୁ
ହଁ ସେତେବେଳେ ତ ସବୁ, ଏବେ ତ ସବୁ ଘରେଘରେ ସୁବିଧା ଆଉ
ହୁଁ
ସମସ୍ତଙ୍କ ଘର ଏବେ
ତମ ଘରେ କିଏ କିଏ ଲୋକ ଅଛନ୍ତି?
ଶାଶୁ ଶ୍ୱଶୁର ଗାଁରେ ଅଛନ୍ତି, ଆମେ ଏଠି ତ ଏଇ ଭୁବନେଶ୍ୱରରେ ଅଛୁ, ଭଡା ଆଉ ଛୁଆ, ଛୁଆ ବଡ-ବଡ଼ ହେଇଗଲେଣି ହଁ ଝିଅ ପଢ଼ିଲାଣି ପ୍ଲସ୍ ଥ୍ରୀ ପୁଅ ପଢ଼ିଲାଣି ପ୍ଲସଟୁ ସେକେଣ୍ଡରଟି ଏକଜାମ୍ ଦେଇଥିଲା। ସବୁ ବଡ ବଡ ହେଇଗଲେଣି ଆଉ
ହୁଁ।
ପ୍ଲ ପ୍ଲସ୍ ଥ୍ରୀ ଚାରି ବର୍ଷ କରିଦେନି।
ହଁ ଝିଅଙ୍କର ତାହେଲେ ଏବେ କୋଉ ଇୟର ଚାଲିଚି?
କଣ କଇଲ ଏବେ ବା ଏଇଠି, ହଁ ନାଇଁ ଏଇଠି ଥାର୍ଡ ଇୟର ହେଲା।
ଫାଇନାଲ୍ ଇୟର ଏଟା ଆଉ
ହୁଁ ହୁଁ। ଆଉ ପୁଅତ ଆଜି ଏକ୍ସାମ୍ ଦେ
ଜାଣିକି ଆମର ଦିଟା ଉପର ବ୍ୟା, ତଳ ବ୍ୟାଚ ସେ ମାନେ ଆଉ ମୋର ଏଠି ପ୍ଲସ୍ ଥ୍ରୀ ଯୋଉ ବର୍ଷ ସରିଲା ମୋର ବାହାଘର ହେଲା।
ଓହୋ ଯୋଉ ବର୍ଷ ପ୍ଲସ୍ ଥ୍ରୀ ସରିଲା
ମାନେ ନାଇଁ ସରି ନଥିଲା, ଭୁଲ କହିଲି ସରି ନଥିଲା ବାହାଘର ହେଲା। ମାନେ ପ୍ଲ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ସରିଲା, ପ୍ଲସ୍ ଥ୍ରୀ ଫାଇନାଲ୍ ଇୟରରେ ମୋର ବାହାଘର ହେଲା।
ଆଉ ପିଜି, ବିଇଡି ରେ କରିନ?
ପିଜି, ବିଇଡି ନାଇଁ କରିନି। ପ୍ଲସ ଥ୍ରୀ ଫାଇନାଲ ଇୟର ସରିଚି, ପ୍ଲସ ଥ୍ରୀ ଟା ଫାଇନାଲ ଇୟର କରିଦେଇଛି। ଆଉ ପିଜି, ବିଇଡି ଯଦି ଫ୍ୟୁଚରରେ କରିବି କରିବି ଆଉ
ହଁ ହଁ। ବାହାଘର ତ ହେଇଗଲା ନାଇଁ?
ହଁ ବାହାଘର ତ ହେଲା ଆଉ କରିନି ଆଉ।
ଏଇଆ ପା ପଢୁଥିବନା ନାଁ ପଢୁଥିବ।
ହଁ, ପିଲାଙ୍କୁ ଜଲ୍ଦି ବାହା କରିବା କଥା ନୁହେଁ।
ସେଇଆ ବା ହୁଁ ହୁଁ ହଁ ଠିକ୍।
ଏମାନେ ବତେଇ ଦେବେ ସମସ୍ତେ ଭଲ ପ୍ରସ୍ତାବ କରେ କରେ।
କିଛି ନାଇଁ ଆଜି
ବାହା କରିଦେଲା ପରେ ନିଜ ସ୍ଵାଧୀନ ଗଲା, ବାପା ମା ବି ଅଧିକାର ନାହିଁ। କହିପାରିବେନି ସ୍ୱାମୀ ମୁହଁରେ, ଗୋଟେ ଝିଅକୁ ପର ହାତକୁ ଟେକି ଦେଲା ପରେ।
କିନ୍ତୁ ଆଜିକାଲି ମାନେ ପାଠ ପଢ଼ ନିଜେ ଯୋଉଁଥିରେ ରୋଜଗାର ଟିିକେ କରିବ ହଁ। ସେଇଟା ହିଁ ଠିକ୍, ତମେ ଯେତିକି ରୋଜକାର କର
ହଁ।
ଏଇଟା ହିଁ ପାଠପଢ଼ା ସରିବ ସବୁ କରିବ ଯାଇଁ ବାହାଘର ଜମା ତରତର ହବନି।
ଆମ ଝିଅ ଏଟି, ମୋ ସାନ ଭଉଣୀ
ହଁ।
ମତେ ଏଇଟି ହେଲା ବାଇଶି ବର୍ଷ, ତାକୁ ଏଇଟି ଉଣେଇଶି ବର୍ଷ। ତାର ଏଠି ହଁ ତାକୁ ଏଠି ପଢା ହଉଛି ସେ ପ୍ଲସ୍ ଥ୍ରି ସେକେଣ୍ଡ ଇୟର କରୁଚି, ତାପରେ ସେକେଣ୍ଡ ଇୟର, ଫାଇନାଲ ଇୟର ଏରା କରିବ, ତାର ପିଜି ବି ଅଛି ଏକାଥରେ ଫାଇନାଲ ଇୟରରେ ଯିଏ ସାରିବ। ତାପରେ ପିଜି ଗୋଟେ ବର୍ଷ ଆଉ, ଯିଏ ଫାଇନାଲ ଇୟର ଯୋଉ ଚାରି ବର୍ଷ କରିଦେଇନି କି ପ୍ଲସ୍ ଥ୍ରୀ। ଚାରି ବର୍ଷ ସରିଲେ ପିଜି ଆଉ ଗୋଟେ ବର୍ଷ କରିବ।
ହଁ।
ସିଏ ହେଇ ଏକାଥରେ ପିଜି କରିବ ତାପରେ ଆଉ ଯାହା କରେକିି ଯୋଉ ଲାଇନ୍ ରେ ଯିବ ତାପରେ ତାକୁ ବାହାଘର କରାହବ।
ହଁ ଜ ଜମା ଏଇ ଶୀଘ୍ର ବାହାଘର କରିବନି।
ଜମା ତର ତର ହେଇକି କରାହବନି।
ଆମ ଏ ଝିଅ କେମିତି ପାଠ ପଢ଼ିବ ସେ ଏନେ ଯମା ନାହିଁ ତାଙ୍କର।
ନାଇଁ ମୋ ପିଲା ନିଜ ଗୋଡରେ ନିଜେ ଠିଆ ହେବେ। ଚା ଚାକିରି ବାକିରି କରିବେ ବାହା କରାହବ ଠିକ୍। ହେଠି ଯାଇକି ପର ହାତକୁ ଅନେଇବୁ ପଇସା ଦିଅ।
ସେୟା। ସବୁବେଳେ କଣ ଯେତେ ସିଏ ସ୍ବାମୀ ଇଏ ହୁଅ ସବୁବେଳେ ତାଙ୍କ ହାତକୁ ଅନେଇବ ନା କଣ?
ଆଉ?
ଆ ଆମେ ମାନେ କଣ ଏଇଠି ଆମେ କିଛି ରୋଜଗାର କରୁନୁ। ଯାହା ପଇସା ଆମେ ତାଙ୍କ ତୁ ବନେଇଲୁ ଏଇଟା ଦିଅ ଏଇ ଶାଢ଼ୀ ଖଣ୍ଡେ କିଣିବୁ ଏଇଟା କିଣିବୁ ଆଉ କଣ? ଏ କ୍ରିମ୍ ଟେ କିଣିବୁ। ଆ ନିଜେ ରୋଜଗାର କରୁଥିଲେ ନିଜ ଇଚ୍ଛାରେ ଯାହା କିଣିପାରିବ।
ହୁଁ।
ସେଇଟା ହିଁ ଭଲ।
ସବୁ ଲେଡିଜ୍ ହୁଅନ୍ତୁ କି ସବୁ ଛୋଟ ପିଲା ହୁଅନ୍ତୁ କି ଯାହା ନିଜ ସ୍ୱାଧୀନତା ରହିବା ଦରକାର।
ଯେତେ ଭଲ ପ୍ରସ୍ତାବ ଆସୁ ଏଥିଲାଗି ମୁଁ ଏନି କହିନାହିଁ ଯେ ପାଠ ପଢୁ କଉଥିରେ ଏ ପି ଜି କରିବ ବି ଇ ଡ଼ି କରିବ ତାପରେ ସେ ଯେତେ ବର୍ଷ ହେଉଛି ହଉ। କାହିଁକି ତର ତର ନା କଣ?
ସେଇଆ କିଛି ତର ତର ଦରକାର ନାହିଁ।
ତା ଭଲରେ କିଛି ନାହିଁ। ପୁଅଟା ପଢିବ ଝିଅଟା ବି ପଢିବ। ଗୋଟେ ପୁଅ ଗୋଟେ ଝିଅ ତ ଆଉ।
ହୁଁ, ଭାଇ କଣ ଜବ କରନ୍ତି?
ଆ ସିଏ ଆମର ଟିକା ଆଣିକି କଣ ଇଏ କରୁଛନ୍ତି ଆଉ।
ହଁ ହଉ ମ।
ଆଉ କଣ କରିବୁ ହୁଁ ପିଲା ରଖିକି?
ହୁଁ।
ଏ କାମ ଚାଲିଛି ଆଉ। ଏ ସାଇଡ଼ି ଆଡେ ଗଲେ ଏପଟେ ମିସ୍ତ୍ରୀ ଏପଟ ଗଡ଼େ ଲେବର ଏଟା ବୁଝାବୁଝି ସବୁ ଚାଲିଛି ଏପଟେ କାମ ଆସୁଛି ହେଲା କଣ ଏମିତି ଆଉ।
ହୁଁ!
ଏ ଶାଶୁ ଝିଅ ଘରେ ପାଟି ତୁଣ୍ଡୁ ହେଲା ପଳେଇଆସିଲୁ।
ମୁଁ ତ ସେଇଥିପାଇଁ ହିଁ ଯିବି ବୋଲି କହୁଛି ବାହାରକୁ ନହେଲେ ମୋର ବି ଯିବାର ହେମିତି ମନ ନୁହଁ ଯାହା ଭଲ।
ଭଲ ଯେ ହେଲେ ଜରି ମ ତାହେଲେ ତମ ପାଖରେ ରହିବା
ଯାହେଲେ ସ୍ୱାମୀ ପାଖରେ ରହିବ ଅଲଗା।
ଯେତେ ଯାହା ହେଲେ ନୂଆ ବାହାଘର ବି ଛଅମାସ ହେଇକି ଏଇଟା ଅଲଗା ରହିଲେ ଭଲ ନୁହେଁ।
ସେମାନେ କହିଲେ ଆମ ଇଚ୍ଛାରେ ଚଳିବ ତମେ ଆମେ ଯେମିତି ଆଗରୁ କରୁଥିଲେ ଏମିତି କରିବ।
ନା ସେମିତି ଆଉ କଣ ଚଳେଇ ହବନି ସତ କଥା ଆଉ। କୂଅରୁ ଆଉ ଯେଉଁଟା ଏମିତି ଚଳି ହବ କି? ସେମିତି ଆଉ ଚଳିହବନି।
ହଁ
ଏ ହେଉଛି ଯିଏ ଜରିଆଳେ ନିଜ ସ୍ୱାମୀ ଯାହା ମାନେ ଏଇଠି ରୋଜଗାର କର, ହଁ ରଖିଥାଅ। ହଁ।